ଆଦେ ସୁ
ଓହୋ କେଜାଣି କଣ ହେଇଥିବ ଆଉ ଆଉ ସେପଟେ ବର୍ଷା ଫର୍ଷା ହେଇଛି?
ନା ଏପଟେ ମାନେ ଏମିତି ଛିଞ୍ଚୁଛି ବର୍ଷା ଭର୍ଷା କିଛି ନାହିଁ ଏତେ।
ଲଘୁଚାପ ତ ଦେଖଉଛି କିନ୍ତୁ ବର୍ଷା ତ ନାହିଁ ଆନ୍ଧ୍ରା ରେ।
ଏଇ ବର୍ଷ ତ ଖରା ଏମିତି। ହଁ ଟିକେ ଟିକେ ଜିପିରି ଜିପରି ହେଇଛି ଜେ ଏଇ ବର୍ଷ ତ ଯୋଉ ଖରା ହେଇଛି। ବର୍ଷା ଯଦି ନହବ ଯୋଉ ଗ ଗରମ ଯେ ବାପ ରେ ବାପା ଯା ହେଇଛି ଆଜି ହେଇଛି ଝିପିରି ଝିପିରି ଯେ କିନ୍ତୁ।
ହଁ।
ଗରମ ଗୁଳୁଗୁଳି ହଉଛି।
ହଁ ଗୁଳୁଗୁଳି ଟିକେ ଝିପିରି ଝିପିରି ହେଲେ ତ ଗୁଳୁଗୁଳି ହବ ଯେମିତି ହେଲେ। ଭଲସେ ବର୍ଷା ଗୋଟେ ହେଇଥାନ ହଁ।
ହଁ।
ଏଇଠି ଆନ୍ଧ୍ରରେ ବି ତ ବହୁତ ଗରମ। ଏଇଠି ଆମେ ସମୁଦ୍ର ପାଖାପାଖି ରହୁଛୁ ଫିରବି ଗୁଳୁ ଗୁଳି ବହୁତ।
ହଁ। ଆଉ ସେଠି ସେଠି କଣ ଆଜି ହେଇଛି ବର୍ଷା।
ହଁ ଟିକେ ସନ୍ଧ୍ୟାରେ ଝିପରି ଝିପିରି ପଡୁଛି ତ ପ୍ରବଳ ଗରମ ହଉଛି ଏବେ। ଟିକେ ଭଲ ସେ ବର୍ଷା ପିଟି ଦେଇଥାନ୍ତା ତ ଭଲ ହେଇଥାନ୍ତା।
ହୁଁ ନାଇଁ ଆଉ ସମୟ ଲାଗିବ ଏଇ ତ ଜମା ଜୁନ ହେଇ ଛି ଜୁଲାଇ ହେଇଯିବ।
ଲାଇ ସେମିତିରେ ଆନ୍ଧ୍ରରେ ଏତେ ବର୍ଷା ହୁଏନି। ଏ ଯୋଉ ଲଘୁଚାପ ହୁଏ ସେଇଥିରେ ହିଁ ବର୍ଷା ଏପ ଏ ପଟା ମୁଁ ଶୁଣୁଥିଲି କଣ ନା ଏଇ ଅଙ୍ଗୋଲା ଆଡେ ନେଲୋ ଡିଷ୍ଟ୍ରିକ୍ଟ ରେ ପୁର ବର୍ଷା ବର୍ଷା ବର୍ଷା ପୁରା କମ ବହୁତ କମ୍। ଆମର ସିଏ ଘର ହଁ ପ୍ରବଳ ଘ ଗରମ ହଉଛି। ଏଇଠିର ଗରମ କଣ ମାନେ ଝାଳ ବାହାରୁନି କିନ୍ତୁ ଗରମ ହଉଛି।
ଗୁଳୁଗୁଳିଟା ଆଉ ସମୁଦ୍ର ପାଖ କହୁଥିଲ ନା।
ହଁ।
ହଁ ଏଇ ଏଠି ବି ଏଇ ବ ଏମି କଣ ଥଣ୍ଡା ତା ଏତଳେ ପୂର୍ବରୁ ବହୁତହେଇଥିଲା ନା। ମ ଗରମ ଯେମିତି ହେଇଛି ସେଇ ହିସାବରେ ବର୍ଷା ବି ହବ ଲାଗୁଛି କିନ୍ତୁ ଆଜି କାଲି କଣ ଆମର ପରିବେଶ ଟା ଏତେ ଇଏ ହେଇଯାଇଛି ଆମେ ସବୁ ଗଛ ଲତା କାଟି ଦେଇକି ପରିବେଶ ଏତେ ବଦଳି ଯାଇଛି ଯେ
ହଁ।
ବର୍ଷାଟା ଜୁନ ମାସରେ ଆମର ରଜ ପରେ ନ ଆସେ ସାଧାରଣତଃ ବର୍ଷାଟା କିନ୍ତୁ ଏବେ ଦେଖିବ ବର୍ଷା ଟା ହେଇଯାଉଛି ପୁରା ଦଶହରା ଯାଏ ବର୍ଷା ଟା ରହୁଛି। ଯାଇକି ଅକ୍ଟୋବର ବର୍ଷା ସରିଲା ବେଳେ ସେପ୍ଟେମ୍ବର ଅକ୍ଟୋବର ହେଇଯାଉଛି ଅକ୍ଟୋବର ପରେ ନଭେମ୍ବର ରେ ଯାଇ ଶୀତ ହଉଛି। ତ ଧୀରେ ଧୀରେ ପରିବେଶ ଟା ଯେହେତୁ ଆମେ ଗଛ ପଛ କାଟିକି ଯେତିକି ଇଏ କରିଛେ ପରିବେଶ ଟା ସେଇ ହିସାବ ରେ ଇଏ ହଉଛି ଆଉ, ବର୍ଷା ଦିନ
ଆଉ ତ ଲାଗୁନି ମଧ୍ୟ ଖାଲି ଗରମ ହିଁ ରହିବ ବର୍ଷା ବର୍ଷା ବର୍ଷା ଶୀତ ସବୁ ଋତୁ ଗଲା ଆଉ କିଛି ନାହିଁ ଖାଲି ଗରମ ହିଁ ରହିବ ଗ୍ରି ଷ୍ମ ଋତୁ ଯାଇ ରହିବ।
ମାନେ ଧୀରେ ଧୀରେ ଏମିତି ହେଇଯିବ ଯେ ଯେତେବେଳେ ଯାଏଁ ଆମେ ସଚେତନତା ନ ନେଇ ଗଛ ପଛ ନ ଲଗେଇବା ଧୀରେ ଧୀରେ ଆଉ କେତେ ଏସି ରେ ଚଳିବେ, ଏସି ସିନା ଶୋଇଲା ବେଳେ କି ବସିଲା ବେଳେ ଚାଲିବ। ଆଉ ଯେତେବେଳେ ରୋଷେଇ କରୁଛେ କି କାମ କରୁଛେ ସେତେବେଳେ କଣ କରିବା ଅସମ୍ଭାଳ ହେଇଯିବ। ପଚାଶ ଡିଗ୍ରୀ ଉପରେ ଯେତେବେଳେ ହେଇଯିବ ମଣିଷ ତ ଆଉ ସହ୍ୟ କରିପାରିବନି ନା ଆଉ ଗୋଟିଏ ଘରେ କେତେଟା ଆଜି ଆଜି କାଲି ତ ଗୋଟେ ଘରେ ଦି ତିନିଟା ଏସି ଆଉ କେତେ ଦିନ ଗଲେ ଆଉ ସିଏ ଆଉ ନବନି ଲୋଡ ତାପରେ କହିବେ ଯେମ ତି ଦିଲ୍ଲୀରେ ଅଡ ଇଭେନ୍ ଗାଡି ଚାଲିଛି ସେମତି କହିବେ ଘ ଗୋଟଏ ଏସି ଚାଲିବ, ଆଉ ଗୋଟେ ଦିନ ଦ ଆଉ ଆଉ ଗୋଟେ ଏସି ଚାଲିବ, ସେ ଏମିତି ଚାଲିବ। ଆଉ ଏତେ ଜଣ ଲଗେଇଲେ ସେ କେହି ତ ସହିପାରିବେନି ଗରମ ନା। ଆଉ କେତେ ଆଉ ଏସି ରେ କରିବେ ଏଇ ସବୁ ଆମର ଇଏ ପାଇଁ ହେଇଛି କିନ୍ତୁ ହଁ ବର୍ଷା ଦିନ ଆସିଲେ
ଏଇଠି ବର୍ଷା ଠିକ ସେ ହଉନି, ଯୋଧପୁର ନା ଆମେ ଯୋଧପୁରରେ ଆଗେ ରହୁଥିଲୁ ଯୋଧପୁର ସ ରାଜସ୍ଥାନରେ ବର୍ଷା ବିଲକୁଲ ନାଇଁ ମରୁଭୂମି ଏରିଆ ସେଟା ମରୁଭୂ ଯାଙ୍ଗ ସେଇଠି ବର୍ଷା ବର୍ଷା ହଉଛି।
ଭାବ ଦେଖ ମରୁଭୂମି ଏରିଆ ରେ ବର୍ଷା ଅ ହଉଛି ଗୋଟଏ ବର୍ଷ ନାଇଁ ଧୀରେ ଧୀରେ ସବୁ ଜିନିଷ ବଦଳି ଗଲାଣି ଆମେ ଗୋଟେ ପାଠ ପଢି ଥିଲୁ ଯାହା ସବୁ ବଦଳି ଯାଇଛି। କିନ୍ତୁ ହେବା ହଉଛି ସବୁ ଅଲଗା କିନ୍ତୁ ହଁ ହେ
ତାନ ଯୋଉରା ମରୁଭୂମି ଜାଗା ସେଇଠି ବର୍ଷା ବିଲକୁଲ ହୁଏନି।
ହୁଁ।
ପନିପରିବା ମିଳେନି କିଛି ନାହିଁ କିନ୍ତୁ କେତେ ସେଇଠି ତ ବହୁତ ବର୍ଷା ହଉଛି ଏବେ। ବର୍ଷା ଦିନ ହେଲେ ଭଲ ବର୍ଷା ହଉଛି ସେଇଠି।
ହେ ଏୟା ବର୍ଷା ଟା ଖରା ଦିନର ଯୋଉ ଗରମ କୁ ବର୍ଷା ଟା ପଡିଲେ ହିଁ ତ ମାନେ ଏଇ ଗରମ ରୁ ତ୍ରାହି ଆମେ ପାଇବା ଆଉ ଚାଷବାସ ଚାଷ ହବ ନହେଲେ ଖାଇବା କଣ ବର୍ଷା ଦିନ ହେଲେ ହିଁ ତ ଚାଷ ହବ, ଆଉ ତିକି ସବୁ ଶୁଖି ଯାଇଛି ଗଛ ପତ୍ର ସେଥିରେ ଟିକେ ଆରାମ ମିଳିବ। ପଶୁ ପକ୍ଷୀକୁ ଟିକେ ଆରାମ ମିଳିବ ଆଉ ସବୁ ପ ଖରୀ ନଦୀ ସବୁ ଶୁଖି ଯାଇଚି ସେଇଥିରେ ଟିକେ ପାଣି ହେବା ପାଇଁ ତ ଭଲ ବର୍ଷାଟେ ଦରକାର ନା।
ହଁ।
ଏମତି ଆଉ ଆଉ ଏ ବସ୍
ତ ଯେତେ ଗଛ ଫଛ ଲଗେଇଲେ ଯୋଉ ଲୋକ ଗଛ କାଟିବା କଥା କାଟିକି ଚାଲିଯିଏ। ବଲଡିଂ, ଆପାର୍ଟମେଣ୍ଟସ୍, କପ୍ଲେକ୍ସ, ସିନେମା ହଲ, ସବୁ ଚାଲଚି।
ହୁଁ। ଦେଖ ବର୍ଷା ଦିନ ଆସୁଚି ମାନେ ଆମର କୁହନ୍ତି ଗଣେଶ ପୂଜର ସବୁ ପର୍ବପର୍ବାଣୀ ଆରମ୍ଭ। ବର୍ଷା ଦିନ ଆସିଲା ମାନେ କେତେ ବଢିଆ ବ-ହୋଉଚି ଗଣେଶ ପୂଜା ହୁଏ ଗଣେଶ ପୂଜା, ରାକ୍ଷୀ ପୂର୍ଣ୍ଣିମା, ଦୁିନିଆ ପର୍ବ ପର୍ ପର୍ବପର୍ବାଣୀ ହୁଏ ସିଆଡେ ଯାଆ ସିଆଡେ ପର୍ବପର୍ବାଣୀ ହୁଏ। ସମସ୍ତେ ନୂଆ ନୂଆ ନୂଆ ନୂଆ ପୋଷାକ ପିନ୍ଧନ୍ତି ଡକରାନ୍ତି ନୂଆ ନୂଆ ପୋଷାକ ପିନ୍ଧନ୍ତି। ସବୁ ଇଏ ହୁଏ ସମସ୍ତେ କେତେ ଖୁସିରେ ଉଁ ପର୍ବପର୍ବାଣି ମାନ ତ ଏ ରାକ୍ଷୀ ପୂର୍ଣ୍ଣିମା ପଡେ ଭାଇ ଭୋଉଣି ରାକ୍ଷୀ ବନ୍ଧାବନ୍ଧି ହୁଏ ସବୁ ହୁଏ।
ରଥଯାତ୍ରା ବି ହୁଏନା ସେ ରଥଯାତ୍ରାରେ ବର୍ଷର ଯୋଉ ଝିପି ଝିପି ରଥଯାତ୍ରା ର ଥ ତ ଟଣା ହୁଏ ସେଇଟାର ମଜା ଗୋଟା ଅଲଗା ଏବେ ତ କିନ୍ ଏବେ ତ ହେଲେ ଏମତି ବର୍ଷା ଏମତି ହୋଉନି ନହଲେ ରଥଯାତ୍ରା ଆସିଲା ମାନେ ବର୍ଷା ଷ୍ଟାଟ୍ ବର୍ଷା ଦିନ ଯା ବର୍ଷା ହୋଉଥୁବ ଝିପ ଝିପ ବର୍ଷା ପୁରା ଦିନ ସାରା ରଥଯାତ୍ରା ସରଲା ଯାଏଁ ବର୍ଷା ହୋଉ ଥୁଲା।
ହୁଁଉଁ। ନାଇଁ ଠିକ କଥ ନା ଆଗରୁ ଆମେ ଦୁ ମତେ ମନେ ଅଛ ରଥଯାତ୍ରା ବଡ ରଥ ଚାଲେ। ଆଉ ଗୋଟେ ଛୋଟ ରଥ ହୁଏ ଆମେ ସବୁ ଆଉ ଛୁଆ ପିଲା ଆମେ ସବୁ ସେଇ ଛୋଟ ଛୋଟ ରଥ ଟାଣୁ ବଢିଆ ମଜା ଲାଗେ ଟିକେ ଟିକେ ବ ବର୍ଷା ଝିପିରି ଝିପିରି ପଡୁଥାଏ ଗରମକୁ ଆରାମ ଲାଗେ।
ହଁ ଆମର କଣ ନା ତିନଟା ରଥ ହୁଏ। ତ ସୁଭଦ୍ରା ରଥ ଯୋଉ ଯୋଉ ଚାଲ ଅ ଇଏ କରେ ସବୁ ସୁଭଦ୍ରା ର ଥକୁ ସବୁ ସ୍ତ୍ରୀଲୋକ ଗୁଡାକ ଝିଅଗୁଡାକ ସବୁ ଟାଣନ୍ତି।
ଉଁ ହଁ ହଁ ହଁ। ତିନୋଟି ରର ଆଉ ଆମର ଗୋଟିଏ ରଥ ତମର ତାହାଲ ତିନୋଟି ରଥ ବଡ଼ ଆକାରରେ ହୁଏ।
ହଁ।
ଆଚ୍ଛା। ଆଉ ବର୍ଷା ଦିନେ ପରିବା ପତ୍ର ସେପଟେ କଣ ଭଲ ବର୍ଷ୍ ର୍ଷା ଦିନରେ ହୁଏ ପ ଗ ଗ ଇଏ ଶାଗ ଫାଗ ଭଲ ଆସୁଥୁବ ନାଇଁ?
ଆଉ ଶାଗ ଏଇଠି ନା ବାର ମାସ ଶାଗ ମିଳେ। ପରିବାପତ୍ର ଏଇଠି ମାନେ ଓଡିଶା ପରି ପରିବାପତ୍ର ଏଇ ନାଇଁ ଜହ୍ନି, ତୁରୁଡା, କଦଳୀ।
ହୁଁ।
ଏଇଗୁଡାକ ବୋହୁତ କାକୁଡି, କଲରା ଲାଉ, ବୋଇତାଳୁ ଏଇ ତିକି ଏମାନଙ୍କର ମେନ୍ ପରିବା ଏଇଗୁଡା ହିଁ ମିଳେ ବର୍ଷ ସାରା ମିଳିବ ବାଇଗଣ ବାଇଗଣ ଗୋଟେ ଖାଆନ୍ତି ବାଇଗଣ ମିଳେ।
ହଁ ଓହୋ ହଁ ଏପଟେ ବି ସେଇ ଟାଇମରେ ଭଲ ଇଏ ମିଳେ।
ସେଇ ଛତୁ ଫତୁ ମଳୁଥୁବ ନା ବର୍ଷ୍
ହଁ ହଁ ହଁ ପାଳ ଛତୁ ଏ ଛତୁ ହଁ ହଁ।
ସାବଣ ଛତୁଟା ମାନେ ଉଁମ୍ ବୋହୁତ ଟେଷ୍ଟ ଲାଗେ ମତେ ଭ ଭାରି ପସନ୍ଦ ସବଣି ଛତୁ ଏଇଠି ତ ମିଳୁନି।
ହ ହ ହୁଁ ହୁଁ ଆଉ ଆଉ ତ ଆମର ରହିଲା ଅ ବର୍ଷା ଦିନେ ଏବେ ଆଉ ଦେଖାାଯାଉନି। ତମ ମନେ ଥିବ କି ନୁହଁ ଆମେ ଯେତେବେଳେ ଛୋଟ ଥିଲୁ ଦେଖିବ ବର୍ଷ ବର୍ଷା ଦିନରେ ଯୋଉ ଛୋଟ ଛୋଟ ଜଷ୍ଟ୍ ବର୍ଷା ଆରମ୍ଭ ହେଇଥାଏ ଗୋଟେ ସାଧବ ପୋକ ହୁଅନ୍ତି ନାଲି କଲର ସିଏ ସବୁ ଆଗୁଆ ହ ସିଏ ସବୁ ଆଗୁଆ ଦେଖାହୁଅନ୍ତି। ହେଲା ଏବେ କିନ୍ତୁ କାହିଁ ମୁଁ ଦେଖିନି କୋଉଠି ଆଉ ଦେଖାଅ ହୁଁ ସେଇ ସବୁ କେତେ ସୁନ୍ଦର ଦେଖାଯାଏ।
ପତଙ୍ଗ ଗୁଡା ବୁଲିବାର ଗ୍ରୀନ ଗ୍ରୀନ୍ ପତଙ୍ଗ ଗୁଡାକ। ବର୍ଷା ହେବାର ବର୍ଷା ହେବାର ଅଛି ଗଲେ ସେଇଗୁଡା ବୁଲିବା ସେଇଗୁଡାକ ବି ବିଲ ହେଇଗଲାଣି ଦେଖାଯାଉନି ଏବେ।
ହୁଁ ପୁଅକୁ କିଏ ସେଟା ଲୁପ ପାଇଗଲା ଯେତେ ସବ୍ ସମୟ ଯେତେବେଳେ ପରିବର୍ତ୍ତନ ହେଇଯାଉଛି ସମୟ ଆମ ଯୋଉ ଜିନିଷ ଜୁନ ରେ ଆସିବା କଥା ଆସି ଯାଇକି ଅ ସେପ୍ଟେମ୍ବର ବରେ ସେଇ ହିସାବ ରେ ସବୁ ଜିନିଷ ଧୀରେ ଧୀରେ ଲୋପ ପାଇଯାଉଛି ଆଉ। ଆଉ ଥରେ ଏଇ ସବୁ ବଦଳିବା ପାଇଁ ଆଉ କେତେ ବର୍ଷ ଲାଗିବ ଆଉ ଗୋଟେ କଥା ହେଲା ଆମେ ଯଦି ଏବେଠୁ ସତ୍ ସଚେତନତା ନହେବା। କାଲିକୁ ଆମ ଛୁଆ ପିଲା ବଡ ହେଲା ବେଳେ ଯେ କେତେ କଷ୍ଟ ସେମାନଙ୍କ ପାଇଁ ହେଇଯିବ। ଆମେ ଯଦି ନ ବଦ ଖେଳେଇବା ତାଙ୍କୁ ଶିଖେଇବା ପ୍ରତି ଜନ୍ମଦିନରେ ଗୋଟେ ଗଛଟିଏ ଲଗେଇବା। ଆଟଲିଷ୍ଟ ଆମ ଘରେ ଜାଗା ନ ଥାଉ ବାହାରେ ଲଗେଇବା। ତାର ଯତ୍ନ ନେବା ଖାଲି ତ ଗଛ ଲଗେଇଦେଲେ ହବନି ତାର ଯତ୍ନ ନେବା। ତାହେଲେ ଯାଇକି ପୁଣି ଥରେ ପ୍ରକୃତି କୁ ଆମେ ଆଉଥରେ ଯୋଉ ରେଟ ଆମେ ମାନେକର ସ ସତୁରି ପଚାଶ ବର୍ଷ ଶତକଡା କାଟିଛେ ସେ ହିସାବ ରେ ଆଟଲିଷ୍ଟ କୋଡିଏ ଶତକଡ଼ା ତ ଆମେ ଏ ଗଛ ଲଗେଇବା ଦରକାର ନା ଏଇ ସବୁ କରିବା ଦରକାର ଆଉ କଣ। ଆଉ ଆଉ କଣ ବାକି ହଁ। ସେଇଆ ଯେ ଏତେ ଗରମ ଯେତେ ଯୋଉ ହତୁ ଉତୁ ଖରା। ଠୁ ଟିକେ ତ୍ରାହିୀ ଆଉ କଣ।
ହୋଓ।
ହଁ କିଣିଲା। ଆଉ ରହିଲା ଉଁ ହୁଁ।
ଇନ୍ଦ୍ର ଦେବତା ଇନ୍ଦ୍ର ଦେବତା ଙ୍କ କୃପା ରହୁ ବର୍ଷା ଟିକେ ହଉ ପ୍ରାଣୀ ମାନଙ୍କ ମଙ୍ଗଳ ହଉ।
ହଁ ଆମଠୁ ଅଧିକା ତ ଚାଷୀ ମାନଙ୍କ ପାଇଁ ବହୁତ ଦରକାର କିନ୍ତୁ ଇଣ୍ଡାଇରେକ୍ଟଲି ଆମ ପାଇଁ ଆମଠୁ ଅଧିକା କଣ ଚାଷୀ ତ ଚାଷ ଅମଳ କଲେ ଆମେ ଖାଇବା। ନହେଲେ ତ ସେଇଟା ଅ ଯ ଜିମ ହେଲେ ବି ଯଦି ଅମଳ ନହେଲା ସେଇଟା ତ ପୁଣି ସବୁ ଦାମ ବଢିବ ଇଏ ହବ ସେଇ ରେ ସବୁ ଇଏ ହବ ନା ତ ଡାଇରେକ୍ଟ ଲି ଇନଡାଇରେକ୍ଟ୍ଲି ଆମ ଉପରେ ହିଁ ସେ ସବୁ ଫରକ ପଡିବ ତ ଆମକୁ ହିଁ ସବୁ ବଦଳେଇବାକୁ ତମକୁ ପଡିବ ଏମିତି ନୁହଜେ ଚାଷ ହବନି ତ ଚାଷୀର ହିଁ ନଷ୍ଟ ଚାଷୀର ତ ସାଙ୍ଗେ ସାଙ୍ଗେ ନଷ୍ଟ କିନ୍ ତୁ ଯଦି ଦେଖିବା କିଛି ନା କିଛି ପରୋପକାର ଉପରେ ଏଇଟା ଆମୋ ଉପରେ ହିଁ ଆମ ଦୈନନ୍ଦିନ ଜୀବନରେ ହିଁ ଇଏ ପକେଇବ ଯେ ସବୁ ଜିନିଷର ଦାମ ବଢିବ ଏଇ ହବ ଏ ସବୁ ଜିନିଷ ତ ହବ।
ହଁ।
ହଉ ଆଉ ମୋ ବୋଉ ରୋଷେଇ ଫୋଷେଇ ସବୁ କଲେଣି ନା ରାତି ପାଇଁ।
ନା ନା ମୁଁ ଷ୍ଟାର୍ଟ କଲି ଆରମ୍ଭ କଲି ସବୁ।
ହଁ ହ କଣ ରୁଟି ହବ।
ହଁ ରୁଟି ହବ ଘାଣ୍ଟ ଗୋଟେ କରିବି ଆଉ।
ହୁଁ ହୁଁ। ଆଚ୍ଛା ଆଉ ପୁଅ ଶଶୁର ସବୁ କେହି ଆସିନାହାନ୍ତି।
ନାଇଁ ସେମାନେ ପୁଅ କୁ ଧରି ପାର୍କ ଯାଇଛନ୍ତିନ୍ତ। ଶଶୁର ୱିନିଙ୍ଗ୍ ୱାକ୍ କରନ୍ତି। ମୋଁ ହଜ୍ବ୍ୟାଣ୍ଡ୍ ବି ସେ ଯାଇଛନ୍ତି ସେମାନେ ୱାକା ସେ ବୁଲିକି ଆସିବେ।
ହଉ ଠିକ୍ ଅଛି ତାହେଲେ ମୁଁ ଯାଏ ଟିକେ ଝିଅକୁ ନେଇକି ହଉ।
ହଁ ହଁ ଠିକ୍ ଅଛି।
ରଖୁଚି।
ହଁ।
ଏଇ ମୁଁ ଫୋନ୍ରେ କଥା ହଉଚି ବୋଲି। ତୁ କେ